ହେଲୋ କଣ କରୁଚୁ ସାଙ୍ଗ।
ହଁ ସଙ୍ଗା ଏଇ ବଇଚି।
ଆଉ ହଷ୍ଟେଲ କେବେ ଆସୁଛି ଫେର।
ଏଇ ହଷ୍ଟେଲ ରୁ ଅଛି ହଷ୍ଟେଲରେ ଭଲ ଲାଗୁନି। ସାଙ୍ଗମାନୋନ ସବୁ ଅଛନ୍ତି। ସାଙ୍ଗ ମାନେ ଅଛନ୍ତି ସବୁ ଭଲ ଲାଗୁଛି ଭଲ ଲାଗୁନି ପ୍ରାୟ ବେଳେ ଘର କଥା ମନେ ପଡୁଛି।
ଓ ରଜ ଛୁଟି ତମେ ସାଇିଲାଣି।
ରଜ ଛୁଟି ଦେଲେନି ଆମକୁ।
କାଇଁ।
ହଷ୍ଟେଲ।
ଅଧିକ ଟିକଏ ଥିଲା ବୋଧେ ପାଠ ପଢ ଅଧିକ ଥିବ ସେଥିପାଇଁ ଦେଇନାହାନ୍ତି ଆଉ।
ପରୀକ୍ଷା କହିଲେ ଆର ମାସ ସେଇପାଇଁ ତମକୁ ଛୁଟି ଦିଆହବନି। ପାଠ ପଢ଼ ଘରକୁ ଗଲେ ପାଠ ପଢ଼ିବନି ବୁଲିବ। ସେ ଛାଡ଼ିଲେନି ଛାଡ଼ିଲେନି ଆମକୁ।
ଓ ହଁ ଭଲ କରୁଛି ପାଠ ପଢା ଆଉ ବର୍ଷେ ତ ରହିଲେ ଆଉ ବର୍ଷେ ନୁହେଁ କି?
ହଁଉ ବର୍ଷେ ରିଲା।
ମନ ଦେଇକି ଟିକେ ପଢ ଭଲ ଯେମିତି ମାର୍କ ଫାର୍କ କରିବ।
ବର୍ଷା ହଉଛି ଏଥିପାଇଁ ସାଙ୍ଗ ସବୁ ମିଶିକି ମ୍ୟାଗି ଚାଉମିିନ ସବୁ ତିଆରି କରୁଛନ୍ତି। ହ
କୋଉଠି ତିଆରି କରୁଛନ୍ତି।
ଏଇ ହଷ୍ଟେଲ ହଷ୍ଟେଲ ରେ।
ଯାହାଉ ହଉ ଭଲ ସାଙ୍ଗ ସବୁ ଆଉ। ମୁଁ ଏଠି ଯାଉଥିଲି ବିଶ୍ଵାସ କରିବୁନୁ ବର୍ଷା ଯୋଗୁଁ ଆମ ଦାଣ୍ଡ ରେ ଏତେ ପାଣି ହେଇଯାଇଛି ମୋର ଫେହରେ ଇଏ ଚପ ମାନେ ଯୋଉଠି କ୍ରସ ଚକଲ ମାନେ ସେଠି ଯାଉାଉ। ଗୋଡରେ ଏତେ ପାଣି ପଶେଇଗଲା ମାନେ ମିଚି ମିି ପାଣିପଶି ଯୋ ଭିତଟା ପସିଗଲା ମୋତେ ଭାରି ଇରିଟେଟ ଲାଗୁଚି। ଆମ ଗାଁ ଦାଣ୍ଡ ମାନେ ଆଣ୍ଠି ଆଣ୍ଠି ପାଣି ଜମି ଯାଇଛି।
ପାଣି ଜମୁଛି।
ଆମ ଦାଣ୍ଡରେ ଆଣ୍ଠି ପାଣି ଆମ ଦାଣ୍ଡରେ ଆଣ୍ଠି ପାଣି ଜମି। ଆମର ବା ମାଟି ପୁରା ଦଣ୍ଡଟା। ପୁରା ମାନେ ଖାଲ ପଣି। ସେଥିପାଇଁ ପୁରା ପାଣି ଜମି ଯାଏ ନାଳ ଫାଳ ଯେତେ କ ଆମ ରାସ୍ତା। ହ ସେପଟ ଘଞ୍ଚ ବା ବଲିକି।
ହଉ ରାସ୍ତା ଟା ଉଞ୍ଚା ହେଇ ଯାଇଛି ତୁମ ଦାଣ୍ଡ ଟା। ଖାଲୁଆଇ ହେଇଯାଇଛି ପାଣି ଗୁଡା ତମର ରହିଯାଉଛି ଆଉ। ଘର ପାଖରେ ନଈ ଅଛି ନା କଣ।
ହଁ ଆମ ଘର ପାଖରେ ନଈ ପହି ସବୁ ଅଛି।
ନଈ କେନାଲ କଣ୍ଡିଆ ଆମ ଏ ପଟେ ନଈ ନହିଁ।
ନାଇଁ ନାଇଁ ତମେ ସବୁ ଆମେ ସବୁାନେ ଆଗରୁ ବହୁତ ମଜା ଲାଗେ। ଆମେ ସବୁ। ଯାଉ ନଇକି ଯାଉ ରାଧେଇବା ପାଇଁ ମାନେ ଆଗରୁ ହୋଲି ହବ ମାନେ ଆମେ ଯମୁ ଏବେ। ସବୁ ଫୋନ ଫାନ ହେଇଗଲାଣି ସବୁ ନିଜ ନିଜ ଘରେ ଆଗରୁ ବଢିଆ ମଜା ହଉଥିଲା।
ରଙ୍ଗ ଖେଳ ହବ।
ହଁ ସେସବୁ କମ୍ପଲସରି ହଁ। ରଙ୍ଗ ଖେଳ କିଛି ପୂଜା ପର୍ବ ହବ ମାନେ ଆମେ ଯିମୁ ଏଠିକି।
ଆଉ ତୁମର ଗାଁରେ ମାଇକି ବାଜିଲେ
ହଁ ତୁମ ଗାଁରେ ସବୁଠାରୁ ଭଲ ପୂଜା ପର୍ବ କୋଉଟା ହୁଏ?
ଆମ ଗାଁରେ ରାମ ରଜା ଠାକୁର ବସାନ୍ତି ରଜ ଟାଇମ୍ ରେ। ଦୋଳି ଲାଗେ ଆମ ଗାଁରେ ଠାକୁର ବସନ୍ତି ଖାଇବା ଖାଇବାକୁ ଥାଏ ରନ୍ଧାଯାଏ। ଚାରିଶହରୁ ପାଂଶ ଲୋକ ଆସିକି ଖାଦ୍ୟ ଗ୍ରହଣ କରନ୍ତି।
ହଁ।
ଭାତ ହୁଏ ଡାଲି, ଖଟା ଆଉ ଗୋଟେ ତରକାରୀ କ୍ଷୀରି ଆଉ ମୋ ସାଙ୍ଗମାନେ ସବୁ ଆସନ୍ତି।
ବଢିଆ ଆଉ। ହଁ ର ଆମର ରଜରେ ରାମ ରଜା ବି ପଡେ ବୋହୁତ ଯାଗାରେ ଆମର ଏପଟେ ହୁଏନି କାଇଁ। ଆମ ଏପଟେ ଖାଲି ଆମ ଜଗନ୍ନା ଥ ମନ୍ଦିର ଅଛି। ସେଇଟି ଆମ ପୂଜା ପୂଜି ହୁଏ। ହଁ ଭଲ ହୁଏ, ଆଉ ହଁ ଆଉ ରଥଯାତ୍ରା ତମ ଗାଁରେ କଣ କେମିତି ପାଳନ କରାଯାଏ?
ଆମ ଗାଁରେ ଗୋଟେ ଠାକୁର ଅଛନ୍ତି। ଜଗନ୍ନାଥ ସେ ବୁ ଆସିକି ରଥରେ ବସନ୍ତି ତା ତାପରେ ଆମେ ସବୁ ଟାଣିକି ଲଉ ଆଗରେ ଗୀତ ବାଜୁଥାଏ। ଲାଇଟ ଲାଗିଥାଏ ରା ରାତିରେ ତାଙ୍କ ମାଉସୀ ଘରକୁ ଯାଆନ୍ତି। ସେତେଇ ସେଠେ ଖାଇବା ପିଇଆକୁ
ବଢିଆ ଆଉ, ତମେ ପୁରା ଦର୍ଶନ କରୁଛ ଠାକୁରଙ୍କୁ ପାଖରେ ରଖିକି ପୁରା ଟାଣୁଛ ଆଉ ଘ ସବୁ କିଛି ନିଜେ କରୁଚ ବହୁତ ଭଲ ନା ଆଉ ଆମ ଏଠି ବହୁତ ଦୂର ଆମେ ପୁରୀ ମୁଁ ଭାବେ ସବୁଥର ଜିମି ଜଗା ଡୋରି ଲାଗୁନି, କହନ୍ତିନି ଜଗା ଡୋରି ଯଦି ନ ଲାଗିଲା ଆମ କେବେ ଯାଇପାରିବନି, ଜାଗା କତିକି ଏଇଟା କିନ୍ତୁ ଆ ଜଗା ଡୋରି ଯଦି ଏବେ ଲାଗିଲା ସାଙ୍ଗେ ସାଙ୍ଗେ କାଲି ପଳେଇବ।
ତମେ ଜଗନ୍ନାଥ କତିକି କେତେ ଥର ଯାଇଛ?
କଉଥି? ନାଇଁ ରଥ ଟାଇମ କଥା ରଥ ଟାଇମ କଥା ନା ନା ଏମିତି ନର୍ମଲି।
ହଁ ସେମିତି ନର୍ମାଲି।
ନାର୍ମଲିତ ମୁଁ ବହୁତ ଯାଇଛି। କହି ହବନି ବର୍ଷକୁତ ଦି ଦି ଛେକେ ଅତି କମଟା କମ୍ପଲସରି ଦି ଛେକ ବର୍ଷକୁ।
ଜଗନ୍ନାଥ ପାଖରେ ଯାଇକି ତୁମେ କଣ କର?
କିଛି କରୁନା ନା ବୁଲୁ ନା ସେଠି ଗୋଟେ ଅଲଗା ହି ଆନନ୍ଦ ଲାଗେ ଜଗା ଆଗରେ ମାନେ ଶାନ୍ତି ଗୋଟେ ଲାଗେ ଯେହେତୁ ଆମେ ଜଗନ୍ନାଥଙ୍କ କତିକି ଯାଉ ତାଙ୍କ ମାନେ ତାଙ୍କୁ ଜଗା କତିକି ଯାଇକି ସ ସବୁ କିିଛି ତ ଭୁଲିଯିବୁ ଆଉ ତାପରେ ସକାଳେ ଜଗ ଦର୍ଶନ ସାରି ତାପରେ ଗୋଟେ ଦିଟାରେ ସେଠି ମାନେ ଇଏ ଖାଇବା ଅଭଢା ଖାଇବା ହଁ ଅଭ ଯଦି ପୁରୀ ଗଲା ଅବଢା ନ ଖାଇଲ କିଛି ଲାଭ ନାହିଁ ପୁରି
ଅଭଡା ପା କଣ କୁହନ୍ତି ସାତଟା ହାଣ୍ଡି ଉପରେ ବସେ।
ହଁ ତାଙ୍କର ଆଗେ ବି ଜାଣିଛ, ମିରାକିଲି କଥା ଆଗେ ଉପରଟା ହବ। ତାପର ତଳଟା ହବ ତାପରେ ତଳଟା ହବ ଏମ ମ ଆଉ ତାପରେ ସେ ଚାରିଟା ବେଳେ ପଳେଇବ ସମୁଦ୍ର କୂଳ ଚାରିଟା ବେଳେ ପଳେଇବ ସମୁଦ୍ର କୂଳ ସେଠି ଯୋଉ ପବନ ଲାଗୁଥିବା ଆବାଜ ହଉ ଉହଃ ମାନେ ସୌନ୍ଦର୍ଯ୍ୟ ଦେଖିବ ତମେ ପ୍ରାକୃତିକର। ଆନନ୍ଦ ହେଇଯିବ ତମ ମନ ସବୁ ପ୍ରକାରର ମା ମିଲଟନ ଯେତେ ପ୍ରକାର ଖୋଜିବ ସମୁଦ୍ରଟା ମାନେ ଏତେ ବଡ ସମୁଦ୍ର ଆଜି ପର୍ଯ୍ୟନ୍ତ କିଏ ପାରି କ କରି ନାହାନ୍ତି କି କେହି କରିପାରିବେନି ମାନେ ବହୁତ ହି ବଡ ସମୁଦ୍ର।
କଙ୍କଡା, ମାଛ ମିଳେ ସବୁ।
ହଁଁ କଙ୍କଡା ମାଛ ସବୁ ଦୋକାନ ପଡିଥିବ, ସକାଳୁ ସକାଳୁ ଭୋରୁ ଯଦି ତମେ ଯିବ ନା ସମୁଦ୍ର ଗା ଦେଖ ହଁ ହଁ ମେନ୍ କଥା ହେଲା ତୁ ମନ ପଇଲା ଯେଦି ତମେ ପୁ ରି ଗଲ ଜଗା ଦର୍ଶନ ନ କଲ। ଅବଢା ନ ଖାଇଲ ସମୁଦ୍ରରେ ନ ଗାଧେଇଲ ତାହାନେ ପୁରି ଯିବାର ଲାଭ ନାହିଁ। ମୋ ସାଙ୍ଗ ଗୋଟେ ଏ କିଛି ଦିନ ତଳେ ବାହାରି ଗୋଟେ ଯାଇଥିଲା ପୁରି। ପୁରି ଯାଇଥିଲା କିନ୍ତୁ ଏତିକି କରିପାଇଲାନି। ମୁଁ କହିଲି ହେଁ କିଛି ତାହାଲେ ଲାଭ କରିନୁ। ଏଇ ତିନିଟା କରିବୁ ଯେମିତି ହେଲେ କରିବୁ ଆଁ।
ଆଉ ଯାଇଖାଲି ପଳିଆଇଲା।
ହଁ ବାହାଘ ଦିଆଗଲା ତାର ପଳିଆଇଲା ମୁଁ ତ କହିଲି ଛି ଇମିତି କଣ ହେଉଛୁ ଯେତେ ଜଗା ଦର୍ଶନ ନ କଲୁ ଟିକେ ସମୁଦ୍ରରେ ନ ବୁଡିଲୁ, ହେଁ ନଗାଧା ଥଣ୍ଡା ମଣ୍ଡା ଏତିକି କଣ କରିିଥିବୁ ଟିକେ ଗୋଡା ବୁଲିବୁ ସେ ବସିବି ଇଏ କରିବୁ ଆଉ ତାପରେ ଆଉ ରହିଲା ହଁ। ସେ ଯୋଉ ଶାନ୍ତି ତାପରେ ହେଲା ଆଉ ଗୋଟେ ଅଭଡା ଯଦି ନ ଖାଇଲୁ କିଛି ଶାନ୍ତି ଲାଗିବନି। ଆମର ଏ ଜହ୍ନ ଟା ବଢିଆ ଦେଖା ଯାଉଛି ମାନେ ଜହ୍ନ ଅଧା ଜହ୍ନଟା କକୁ ବାଦଲ ଘୋଡେଇ ଦେଇଛି। ଅବଧା ଜନ ଦେଖାଉଛନ୍ତି ଗୋଟେ ଦେଖାଉଛନ୍ତି ଜହ୍ନ। ଫେର ବିଜୁଳି ମାରଲାଣି ରାତି ସାରା ବର୍ଷା ହୁଅନ୍ତା କି ମୁଁ କହୁଛି। ରାତି ଏଗାରରୁ ବର୍ଷା ଢାଳୁ ଏମିତି ବର୍ଷା ଏକାଛି ରାତି ଭୋର ପାଞ୍ଚଟା ଯାଏ ହଉ। ବଢିଆ ହୁଅନ୍ତା ତାପରେ ଏବେ ଆଉ ହଉନି ପୁରା ବର୍ଷା ଟା ହେଇଗଲାନ ଜୋରରେ ଏବେ ଆଉ ଏତେ ହଉନି। ଆ ଶାନ୍ତିରେ ଆଜି ସେଥିପାଇଁ ଗଲି ମଣିଷ ଟିକେ ଶାନ୍ତିରେ ଆଜି ଶୋଇିବ।
ତମ ସେପଟରେ ତାେ ଶୀତ କରୁଥିବ ଆଉ ବର୍ଷା ହେଇଛି ଆମ ଏପଟେ ବର୍ଷା ହଉନି। ପ୍ରବଳ ଗରମ ହଉଚି।
ଆମର ଏପଟେ ବର୍ଷା ହେଇଛି ବୋଲି କି ଆମ ଥଣ୍ଡା ରାଗୁଛି। ତମ ସେପଟେ ବର୍ଷା ଟା ହେଇନି ବୋଲିଲ କିି ଗ
ଆମେ ଏପଟରେ ବର୍ଷା ଉଠେଇଥିଲା ପବନ ବି ଦେଉଥିଲା। ବର୍ଷା ହେଲାଣିି।
ଏଇ ପାଗକୁ ଏଇ ପାଗକୁ ରା ତି ରେ ଟିକେ ପୁରୀ ଆଳୁ କସା ଟେ ହେଇଥିବ ମଜା ଲାଗିବନି।
ପୁରୀ ଆଳୁ କସା ନନେ ପକୁଡି ଘୁଗୁନି।
ହଁ ଆଜି ଆମର ପୁରୀ ଆଳୁ କସା ହଉଛି ମାନେ ମତେ ମସ୍ତ ଲାଗେ। ପୁରୀ ଆଳୁ କସା ଆମର ଆଜି ପୁରୀ ଆଳୁ କଷା ହଉଛି।
ତୁମ ଘରେ ବଢିଆ ହେଇଛି ତା ହେଲେ ଆଜି ଖାଦ୍ୟ ଆଉ।
ହୁଁ।
ଆଉ ତୁମେ କୁଆଡେ ବୁଲିବାକୁ ଯାଉନ?
ବୁଲିବାକୁ ନାଇଁ ନାଇଁ ଏବେ ତ ବୁଲୁ ଥିଲି ପଳେଇ ଆସାରିଲିଣି ଆଉ ଆମେ ରଜରେ ବୁଲିବାକୁ ଯାଇଥିନୁ ଗୋଟେ ଜ କଟା ଧରି ବୋଲି ଗୋଟେ ଜାଗାଟା ଯାଇଥିଲୁ ହେଲା। ଯାଇଥିଲୁ ଯଦି ଗୋଟେ ସାଙ୍ଗଟେ ତ ମୁଁ ଯାଇଥିଲି ବିଶ୍ୱାସ କରିବନି ମୋ ଜୀବନକୁ ମୁଁ ସାରୁ ପତ୍ର ଢାଙ୍କି କି ଯାଇଛି କି ଆଉ ମତେ ପାଞ୍ଚ ଜାଗା ପକୋଉ ପକୋଉ ମରୁ ମାରୁ ମାରୁ ମାରୁ ମତେ ସେ ବଞ୍ଚେଇକି ଆଣିଲା। ମୁଁ ତ ଭାବିଥିଲି ମତେ ମତେ ମାରିବାକୁ ନେଇଚି। ଆଗେ ଗନୁ ହମ୍ପସ୍ ତାକୁ ଦେଖା ହେଲାନି ଗାତ ଗାତ ଥିଲା ମତେ ବି ସାକ୍ଷାତ ଦେଖାହେଲାନି। ମୁଁ ଭାବିନି ସେ ଚଲୋଉଚି ମୁଁ ଆଉ ଏତେ ଧ୍ୟାନ ଦେଇନି। ଲୋ ସେଠି ନେଇକି ସେ ପକେଇଦେଲା ପୁଣିଆ ପୁରା ଡେଇଁଲା ଡେଇଁଲା ଡେଇଁଲା ସେଠି ଗୋଟେ ଗଲା। ତାପରେ ଫେରେ ଆଗକୁ କଣ ନା ଆମକୁ ଜଣେ ବୁ ଭୁଲ ବାଟ କହିଲା ଆମେ ଦି କିଲୋମିଟର ଖାଲି ବୁଲିନୁ ସେଠି। ସିଏ ଗଲା ପୁଣି ପାହାଡ଼ କୁ ଗନୁ ଯୋଉ ପାହା ସେଟାରୁ ଖସିଲା ବେଳେ ସେ ଭିତରକୁ ଯାଉଥନୁ ସେଠି ସେୟାରେ ନେଇକି ବଣ ଭିତରେ ତା ଆଗ ଚକା ପସେଇ ଦେଲା। ତାପରେ ଫେରେ ଆସିଲା ବେଳେ ଗୋଟେ ବଡ ହମ୍ପସ ଟେ ପାଇଲା ଏତେ ଯୋରେ ଉଡ଼େଇକି ଦେଲା ମୋ ଚଶମା ମେନ ରୋଡ ମାନେ ଏନେ ଚେ ଉପରେ ମୋ ଚଷମା ଉଡିଲା ଯାଇଁକି ଫେରେ ପଛ ଦିହାଁଙ୍କ ସାଙ୍ଗ ଅଛ ସିଏ ନେଇକି ଆସିଲେ। କହନି ଯାହା ହେଇଛି ସେ ଦିନ ମୁଁ କହିଲି ଆ ସହିତ ମୁଁ ଗଲେ ଏଥର ଫାଇନାଲି ମୁଁ ଓପୁରୁକୁ ହିଁ ପଳେଇମି ଆଉ ଏଇ ରହିିବିନି ଦୁନିଆରେ। ଆଁ ହଁ ଆଉ ହଁ ଝଟା ଧାରୀଙ୍କୁ ଦେଖିଲୁ। ସେ ଯୋଉ ତାଙ୍କର ଯୋଉ ମଃ ଋଷି ଠାକୁର ଟା ଥାଆନ୍ତି ତାଙ୍କର ପୁରା ଯେମିତି ମା ତାରିଣୀଙ୍କ କତିରେ ଯେମିତି ତାରିଣୀ ମୂର୍ତ୍ତି ଟା ହେଇଥାଏ ସେମିତି ଝଟାଧାରୀ ତାଙ୍କର ସେଇ ଯୋଉ ଠାକୁର ଟା ପୁରା ବିଭୂତିରେ ହେଇଥିବ। ଅରେଞ୍ଜେ କଲର ସେଟା ଆମେ ଦେଖିଲୁ ହଁ ହଁ ହଁ। ସେଇଥିପାଇଁ ତ ଅରେଞ୍ଜେ କଲରର ବିଭୂତି ତାଙ୍କ ଯୋଉ ଆମେ ଯାଇଥିଲୁ ଛଅ ଜଣ। ଦି ଜଣ ବାଟ ବଣା ହେଇକି ସେ ଦି ଜଣ ବାଟ ବଣା ହେଇକି ପଳେଇଲେ। ଆମେ ଚାରି ଜଣ ଆଉ ଯାଇଥିନୁ। ଚାରି ଜଣ ରୁ ମୁଁ ଆଉ ଗୋଟେ ସାଙ୍ଗ ଟେ ଆଉ ଘର ପାଖରୁ ଆଉ ଦିଜଣ ଯାଇଥିଲେ। ସେ ଦି ଜଣ ଜିଦୀ ମାରିକି ତିନି ଜଣ ମୁଁ କହିଲି ମୁଁ ଯିମିନି ଓପୋରେ କିଛି ନଥିଲା ଝରଣା ବୋଲି ମୁଁ ମନା କଲିି ସେଇଠୁ ମୁଁ କହିଲି କି ଆଉ ମୁଁ ଜିମିନି ଉଁ ଉପୁରୁକୁ ସେଇଠୁ ତମେ ମୁଁ ଗଲିନି ମୁଁ କହଲି ପାଣି ତ ବୋହୁନି କାଇଁ ବେ ଜୀମି ଉଁ ବାବାଙ୍କୁ ତ ତଳେ ଦେଖିଦେନ ଆଉ ଓପୋରେ ଖାଲି କଣ ଠାକୁର ଥିଲେ ହେଲା ତାପରେ ସେଇଠୁ ମୁଁ କହିଲି ମୁଁ ଯିମିନି। ସେଇଠି ସବୁ ଥିଲି ଯୋଉମାନେ କୋହୁଥିଲେ ପାଣି ବୋହୁନି ଇଏ କରୁନି ତମେ ଆଇଚ ବେକାରଟାରେ ଆମେ ଯାଇକି ଫେରିକି ଆଇନୁ ଇଏ କନୁ ସେ ତିନି ଜଣ ଗଲେ ପୁରା ମୁଁ ମାରିକି ଗଲେ ହଁ ଆମେ ଯିମୁ ଦେଖିମୁ ଇଏ କରିମୁ ତାପରେ ଜଣେ ଅଧା ବାଟରୁ ଫେରିଆଇଲା ମତେ ଆସିକି କହିଲା ଭଲ କରିଚୁ ବେ ଯାଇନୁ ଇଏ ରୁନି ଏମିତି କହିଲେ ମାନେ ମନା କରୁଚି ଯାଅନା ବେକା ଟାଇମ୍ ଲେ ବର୍ଷା ଏପେଟ ଆଇଲାଣି ସେଇ ଜିଦିଆ ଦି ଜଣ ସିଏ କିନ୍ତୁ ଯାଇଚନ୍ତି ମାଡି ମାଡିିକି ଆସିଲେ ଯେତୋବେଳେ ପୁରା ଧଇଁ ସଇଁ ହେଇକି ଜଣେ ଡ୍ରେସ ଫ୍ରେସ ଖୋଲିକି ଗାମଛା ଢାଙ୍କି ହେଇକି ସେ ଯାତ୍ରା ଅବସ୍ଥା ହେଇକି ଆଇଛି। ମାନେ ମୁଁ ତା ପରେ କହିନି ହଁ ଭଲ ହେଇଚି ଆମେ ଜାଇନୁ। ଠାକୁର ଆମ ମୁଁ ମତେ ତଳେ ରଖିଦେଲେ ଏଣେ ଏତେ ବାଟ ଯାଇଥାନ୍ତୁ ପାଣି ଫାଣି ନାହିଁ ପିଇବାକୁ ସେଠି ଫେର ପିଇଦେନୁ। ସେଇଠି ପାଣି ମୁଁ ଆଉ ଦେଖିନି ସେ ପାଣି ଯୋଉ ପାଣିଟା ମୁଁ ପିଇଦେଇଛି ସେଟା ହେଲା ଇଏ ପାଣି ପିଇଦେଇଛି କି ପାଣି କହିଲ ପାହାଡ ପାଣି। ସେଠି ସବୁ ଭାସୁଥିଲା ଏତେ ସାରା ମୁଁ ଆମେ ହଁ ଆମେ ଯେନ୍ତି ବୋତୋଲଟା ରେ ମୁଁ ଘରୁ ନେଇଥିଲି ମୁଁ କହିଲି ବାଟରେ କାଳେ କିଏ ପିଇବା ଆଉ ଘରେ ତ ପହଞ୍ଚିଲୁ ଆସିକି ବୋତଲରେ ଦେଖିଲା ବେଳକୁ ପୁରା ଭାସୁଛି ତା ଭିତରେ କଣ ସବୁ ମାନେ ତା ମାନେ ଆମ ଦେହକୁ ଗଲା ସେ ସବୁ କୀଟଣୁ ଯେତିକି ସବୁ।
ରୋଗ ହେଇଥିବ ଆଉ।
ମୁଁ କହିଲି କି ପାହାଡରେ ଯୋଉମାନେ ରହୁଚନ୍ତି ସେମାନେ ତ ଏଇ ପାଣି ହିଁ ପିଅନ୍ତି। ଏମାନେ ତାମାନେ ସେମାନେ ପିଇ ଦୋଉଥିବେ ସେମାନେ ବୋଧେ ପାଣି ଫୁଟେଇକି ରଖିକି ପିଅନ୍ତି କି କଣ ନା।
ହଁ ପାଣି ରଖିକି ଚୁଲିରେ
କାରଣ ବୋହୁତ ଜଣ ଆଁ ହଁ ହଁ ବୋହୁତ ଜଣ ଆମ ଘରେ ବି ନର୍ମାଲି ଅଧା ବେଳେ ବି ହଁ ପାଣିକି ରଖିକି ସଦାବେଳେ ତାକୁ ଫୁଟେଇକି ରଖିକି ଥଣ୍ଡା କରିକି ପିଅନ୍ତି। ହଁ କୂଅ କୂଅ ଏଯାଏଁ ବି ଆମ ବାଡିରେ ଅଛି ମୁଁ ମୁଁ ଚାର୍ଟା ରାତିରୁ ଉଠି ରେ କୂଅ କତିରେ ଗାଧାଏ ଗାଧେଇକି ସବୁ ଫୁଲମୁଲ ତୋଳେ ଠାକୁରଙ୍କ ପାଇଁ ପା ପାଞ୍ଚ କିଲୋମିଟର ସକାଳୁ ଚାଲିବାକୁ ଯାଏ ଚାଲିବାକୁ ଆସିକି ଠାକୁରଙ୍କୁ ମୁଁ ନମ କରେ ଗାଧେଇ ପାଧେଇ ନିତ୍ୟକାମ ସାରି ଠାକୁରଙ୍କ କତିକି ଯାଏ। ମୋର ଦୁନିଆ କାମ ଜାଣିନା ମତେ ଏ ସବୁ କାମ ବୋହୁତ ହିଁ ଭଲ ଲାଗେ ମୋ ମନ ଶାନ୍ତି ହେଇଯାଏ। ଏଇ ସବୁ କାମ କଲେ ମୁଁ ସକାଳୁ ପାଞ୍ଚ କିଲୋମିଟର ଦୌଡିବାକୁ ଯାଉଛି ମଁ ସେଇଥିପାଇଁ ସ୍ଲିମ୍ ଫିଗର ମୋର ମୁଁ ଏତେ ମୋଟା ନୁହଁ। ବହୁତ ପତଳା ମୁଁ। ମତେ ସବୁ ଡାକୁଛନ୍ତି। ପତଳୁ ପତଳୁ କଣ ଖାଇଲେ କୁହନି ମୋଟା ହେମି?
ତ ଭାତ ଟିକେ ବେଶୀ ଖାଇବ ଡାଲି ଡାଲି ଖାଇବ ଡାଲମା ଖାଇବ ଡାଲମାରେ ପନିପରିବା ଯେମିତି ପୋଟଳ ଅମୃତଭଣ୍ଡା ବୋଇତାଳୁ ଡାଲମା ହବ ତାକୁ ଖାଇବ
ହୁଁ।
ଆମର ଯେମିତି ଚିକେନ ମଟନ ଏଟା ବେଶୀ ଖାଇବ ଦେହରେ ଲାଗି ଇଯିବ ତୁମର ଚର୍ବି ହେଇଯିବ ମୋଟା ହେଇଯିବ।
ହଁ ସେ ଗୋଟେ ଚର୍ବି ହବଯେ କିନ୍ତୁ କଣ କହିଲ ଦେହ ପାଇଁ ଭଲ ନୁହଁ ହଁ ଚର୍ବି ଲାଗିନେ କଣ ଅଛି ଚର୍ବି ତ ସେଇଟା ଆହୁରି ହାନିକାରକ। ମୁଁ ଚାହେଁ ମୋଟା ହେବାକୁ ନା ଚର୍ବି ଲାଗିବ ଚର୍ବି ଲାଗିବା ମୋଟା ହବା ଭିତରେ ପାର୍ଥକ୍ୟ ଅଛି ନା ସେଥିପାଇଁ ମୁଁ ରେ ମୋଟା ହୁଏ କିନ୍ତୁ ଚର୍ବି ନ ଲାଗୁ ମୋ ଦେହରେ। କଣ କହିଲ?
ବେମ୍ କରିବ ପତଳା ହେଇଯିବ ଫେରେ ତାପରେ ଟିକେ ଦୌଡା ଦୌଡି କରୁଛ ତ ତମେ ଏବେ କାଜୁ କିସମିସ ଖାଇବ ପତଳା ହେଇକି ଯିବ ସେଗୁଡା ଦେହ ପାଇଁ ଭଲ ଆଉ ତେଲ ଟିକେ କମ୍ ଖାଇବ।
ହୁଁ ସେ ସବୁ କରୁଛି ଆଉ। ଦେଖାଯାଉ କଣ ହଉଛି। ମୁଁ ସବୁ ସେ ସବୁ ପାଳନ କରୁ
ମତେ ମୁ ଚାହୁଞ୍ଚିକି ହେଲ୍ଥ ହେଇଗଲେ ଭଲ ଦେଖାହେମି ପୁରା ପତଳା ହେଇଯାଉଛି ନା ମୋ ଛାତି ପେଟ ପୁରା ଲାଗିଗଲାଣି। ସେଇଥିପାଇଁ